ହ୍ୟାଲୋ ହ୍ୟାଲୋ ମ୍ୟାଡ଼ ହା ହ୍ୟାଲୋ ମ୍ୟାଡାମ୍ ନମସ୍କାର ଶୁଭ ସନ୍ଧ୍ୟା।
ଆ ବ ଶୁଭ ସନ୍ଧ୍ୟା। ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି କଣ କରୁଛନ୍ତି ଆପଣ?
କିଛି ନାହିଁ ମ୍ୟାଡାମ ଏବେ ମୁଁ ବସିଛି ବର୍ଷା ହଉଛି ତ ଦେଖୁଥିଲି ଟିକେ ବର୍ଷା। ଆପଣ କଣ କରୁଛନ୍ତି?
ମୁଁ ବି ସେ ଅଛି ମୋ ଘରେ ଅଛି ବସିଛି ମୁଁ ବି ବାହାରେ ତ ବର୍ଷା ହଉଛି ଆଉ କୁଆଡେ ବି ବାହାରକୁ ଯାଇନି ବର୍ଷା ହଉଛି ବୋଲି ଆଜି।
ଆଜ୍ଞା।
ହୁଁ ଆଉ ଆପଣ କୁଆଡେ ଯାଇନାହାନ୍ତି?
ନାଇଁ ବର୍ଷା ପାଇଁ କୁଆଡେ ଯାଇହଉନି? ଆପଣଙ୍କ ସେପଟେ କେମିତି ପାଗ କରିଛି?
ହୁଁ ପାଗ ତ ବର୍ଷା ହଉଛିି ମ୍ୟାଡାମ ବର୍ଷା ହଉଛି ମାନେ ତ ଆପଣ ବୁଝିପାରୁଥିବେ ମାନେ ପାଗଟା କେମିତି ଥିବ?
ହଁ ମ୍ୟାମ ହଁ ହଁ।
ଆ ଏ ଆଗଟା ଦେଖିକି ଆପଣଙ୍କର ଛୋଟ ବେଳର କିଛି ମନେ ପଡୁଛି? ଅଁ ସ୍କୁଲ ଟାଇମର କଥା କିଛି?
ହଁ ବହୁତ ମନେ ପଡୁଛି ଆମେ ସ୍କୁଲ ଟାଇମରେ ବର୍ଷା ଦିନ ରେନିକୋଟ ପିନ୍ଧିକି ଯାଉଥିଲୁ ଆଉ ଆମ ସଡକ ଯୋଉ ବହୁତ ଖରାପ ଏବେ ଯାଏ ବିି ସେଇଟା ଠିକ ହେଇନି।
ହୁଁ।
ଯେହେତୁ ଗାଁରେ ରହୁଥିଲୁ ତ ଗାଁ ତ ଆ ଆପଣ ଜାଣିଥିବେ ସେଇଠି ଯୋଉ ଜିନିଷ ଯାକବି ଏତେ ଜଲଦି ଠିକ ହୁଏନି ବହୁତ ଟାଇମ ଲାଗେ। ଏବେ ଯାଏବି ସେଇଟା ଠିକ ହେଇନି ଆଜ୍ଞାଁ ମୁଁ ଥରେ ପଡିିଯାଇଛି ଏମିତି ବର୍ଷା ଦିନରେ ମୁଁ ବହୁତ ଥର ପଡିଛି।
ଏ ହେ ହେ ଆଚ୍ଛା ସାଇକେଲରେ ଯାଉଥିଲେ ଆପଣ?
ହଁ। ଆଉ ଆମ ସ୍କୁଲଟା ପାଞ୍ଚ କିଲୋମିଟର ଥିଲା ଆମ ଗାଁ ର ତ ଆମେ ଯୋଉ ରାସ୍ତାରେ ଯାଉଥିଲୁ ହଁ ଯୋଉ ରାସ୍ତାରେ ଆମେ ଯାଉଥିଲୁ ସେ ରାସ୍ତାରେ କି ଜଙ୍ଗଲ ଟାଇପ ର ପଡେ।
ହୁଁ।
ଆଉ ସେପଟେ ସେଇଥିପାଇଁ ସେ ରାସ୍ତାଟା ବହୁତ ଆଉ ସେ ଗୋଟେ ହିଁ ରାସ୍ତା ଅଛି। ତ ଖରାପ ହବ ବି ବର୍ଷା ଦିନ ତ ଆପଣ ଜାଣିଛନ୍ତି ମା ଟି ରାସ୍ତା ସେମିତି ଓଦା ହେଇକି ଖରାପ ହୁଏ ମୁଁ ବହୁତ ଥର ପଡିଛି ଆଉ ଏବେ ମନେ ପଡୁଛି ବର୍ଷାକୁ ଦେଖିକି?
ହଁ ସେ
ଆଉ ଆପଣଙ୍କର କଣ?
ମୁଁ ବି ସେମତି ମାନେ ଆମର ବେଶୀ ଦୂର ବାଟ ନାହିଁ। ଅ ମୋର ଯୋଉ ମାନେ ପ୍ରଥମ ଯୋଉଠି ମୁଁ ଜଇନ୍ ତ ଆମେ ଚାଲିକି ଯାଉଥିଲୁୁ ଇସ୍କୁଲ ଚାଲିକି ଯାଉଥିଲୁ ଛୋଟବେଳେ ତାପରେ ଅ ସେ ସେ ସଂଙ୍ଗମାନେ ଶଂସିକ ହ ଗ ଆରେ ତାପରେ ଏମତିକି ଆମ ବିଦ୍ୟାଳୟରେ ମାନେ ପ୍ରାୟ କେତଟା ପାଞ୍ଚଟି ଶ୍ରେଣୀ ଘୂହ ଥିଲା ତା ସହିତ କାର୍ଯ୍ୟାଳୟ ଆଉ ଗୋଟେ କାର୍ଯ୍ୟାଳୟ ଗୋଟେ ଥିଲା। ଗୋଟେ ପାଠାଗାର ଏବଂ ତାର ଗୋଟେ ସାଧାରଣ କକ୍ଷ ରହିଛି ମାନେ ରହିଥିଲା ଆଉ
ହୁଁ।
ମାନେ ଆମ ବିଦ୍ୟାଳୟ ଆଗରେ ଗୋଟେ ସୁନ୍ଦର ଫୁଲ ବଗିଚା ବି ଥିଲା। ସେଇ ବଗିଚାକୁ ମୁଁ ବହୁତ ଭ ହ ୱନ୍‌ ମୁଁ କହୁଛି
ଆଜ୍ଞା ଆଜ୍ଞା। ଆମର ବି ସେମିତି ହିଁ ଥିଲା ସ୍କୁଲ ଲାଇଫ ବହୁତ ଭଲ ଥିଲା। ଆଉ ଆମର ହଁ ଆମର ଆଜ୍ଞା ଆମର ସପ୍ତମ ଯାଏଁ ଥିଲା।
ଆଜ୍ଞା। ମ୍ୟାଡାାମ ମୁଁ ଯେତେ ପଢୁଥିଲି ସେଇ ସ୍କୁଲ ଷଷ୍ଠ ଶ୍ରେଣୀ
ଆପଣଙ୍କର କେତେ କେତେ ଯାଏଁ ଥିଲା ମ୍ୟାମ୍ ଆପଣଙ୍କର?
ମ୍ୟାଡାମ ମୋର ଷଷ୍ଠ ଶ୍ରେଣୀ ଯାଇଥିଲା ଆମ ସ୍କୁଲ। ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଯାଇଥିଲା ମୁଁ ଯୋଉଠି ପ୍ରଥମ ଯୋଉଠି ମୁଁ ପଢିଲି ହ୍ୟାଲୋ ମୋ କଥା ଶୁଣିପାରୁଚନ୍ତି।
ହଁ ଆଜ୍ଞା ହଁ ମତେ ଶୁଦ୍ଭା ଯାଉଛି ଆପଣ କୁହନ୍ତୁ।
ହୁଁ। ତା ସହିତ ବିଦ୍ୟାଳୟରେ ପଛପଟେ ଗୋଟେ ବଡ ଖେଳ ପଡିଆ ଥିଲା ମ୍ୟାଡାମ। ସେଇଠି ଆମେ ସବୁ ଖେଳିବା ପାଇଁ ଆମେ ଯାଉ ବିଭିନ୍ନ ପ୍ରକାର ଖେଳ ବି ଖେଳୁ। ସେଇଗୁଡ଼ା ସବୁ ମନେ ପଡ଼ୁଚି ଆଉ ଏବେ ଆଉ ସେ ଦିନ ନାହିଁ ଯେ ଆମେ ଏବେ ତ ବଡ଼ ହେଇଗଲଣି। ଏବେ ଆଉ ସେମତି ସମୟ ବି ନାହିଁ ଆମର ଖେଳିବା ପାଇଁ।
ଆଜ୍ଞା ଆଜ୍ଞା।
ହୁଁ ମାନେ ସେଇ ଦିନ ଟା ମନେ ପଡୁଚିଆମର ବିଦ୍ୟାଳୟ କଆଁ କଇଲେ ମ୍ୟାଡ଼ାମ
ଆପଣଙ୍କ ସ୍କୁଲ ସାଙ୍ଗମାନେ ଏବେ ଯାଇ ବି ଅଛନ୍ତି।
ଅ ନା ନା ହଁ ଅଛ୍ କେନ୍। କି ଏବେ ଅଛନ୍ତି କିନ୍ତୁ ସମସ୍ତେ ଏବେ ମାନେ କଲେଜ ସବୁ ଗଲେଣି ସମସ୍ତଙ୍କର କିଏ ତ ସରକାରୀ ଚାକିରି ପାଇଁ ତିଆରି କରୁଚିି କିଏ ତ ଅଲରେଡି ଚାକିରିୀ କରି ସାରିଲେଣି ଏମିତି ସବୁ ଚାଲିଚି ଆଉ। କରୁଛନ୍ତି ସବୁ। ସେଇ ସ୍କୁଲ ଦିନଟା ଛୋଟ ବେଳୁ କଥା ମନେ ପଡିଲେ ଆଉ ମାନେ ବହୁତ ଇଚ୍ଛା ହୁଏ ସେଇ ପୁରୁଣା ଦିନକୁ ଫେରି ଯିବା ପାଇଁ, କିନ୍ତୁ ଏବେ ତ ଆମ ପାଖରେ ପାରେ ସେମିତି ସମୟ ନାହିଁ ନା ଆମେ ଚାହିଁଲେ ବି ଯାଇପାରିବେନି। ନା କଣ କରୁଛି ଆଉ ସେଇ ଆମ ଆଜ୍ଞା ଆଜ୍ଞା ସେ ଯୋଉ ଆମର ଏବେ ମାନେ ଆଗରୁ ଯେଉଁ ସ୍କୁଲ୍ ସ୍କୁଲ ଲାଇଫ୍ ସରି ସ୍କୁଲ୍ ସମୟରେ ଯେମିତି ସରସ୍ୱତୀ ପୂଜା ଗୁରୁ ଦିବସ ଶିଶୁ ଦିବସ ସଵାଧୀନତା ଦିବସ ସାଧାରଣତନ୍ତ୍ର ଦିବସ ମାନେ ଆଦି ଆମର ପାଳନ ହଉଥିଲା ନା, ଏବେ ଆଉ ସେ ତ ଏତେ ସବୁ ଖୁସି ଛୋଟ ବଳର ଖୁସି ଆଉ ଏବେକାର ଖୁସି ମାନେ ବହୁତ ତା ଭିତରେ କମ୍। ହଁ ପାର୍ଥକ୍ୟ ଅଛି, ସେ ଖୁସି ଆଉ ଏବେ ଖୋଜିଲେ ବି ବି ମିଳୁନି।
ଆଜ୍ଞା ଏବେ ଆପଣ ଦେଖିଥେ ଯେ ଗାଁକୁ ଗଲେ ଯୋଉ ଛୋଟ ଛୋଟ ଛୁଆ ମାନଙ୍କୁ ଦେଖ ରେ ବୋହୁତ ମନେ ପଡକି ହଁ ଆମେ ବି ଯାଉଥିଲୁ।
ଆଜ୍ଞା ହଁ। ସେଇ ଦିନ ଗୁଡା ଦେଖି ସେମାନଙ୍କୁ ଦେଖିକି ତ ମାନେ ନିଜର ଅ ପୁରୁଣା ମାନେ ବିତି ଯାଇଥିବା କଥା ମନେ ପଡେ।
ଆଜ୍ଞା।
ହଁ ମ୍ୟାଡ଼ାାମ କୁହନ୍ତୁ ହ୍ୟାଲୋ?
ହଁ ହ୍ୟାଲୋ ଶୁଣି ହଉଛି?
ହଁ ହ୍ୟାଲୋ କୁହନ୍ତୁ? ହ୍ୟାଲୋ।
ଆଜ୍ଞା ମ୍ୟାଡ ମୋର ବି ସେମତି ସ୍ଲ ଲାଇରେ ଭଲ ହିଁ ଥିଲା ଆଉ ଏବେ କଣ କରିପାରିବା ଏବେ ତ କିଛି ହବନି। ଆଉ ଏବେ ଛୋଟ ଛୋଟ ଛୁଆ ମାନଙ୍କୁ ଆପଣ ଦେଖିଥିବେ ସେମାନେ
ଏବେ ସେ ସମୟ ନାହିଁ ମ୍ୟାଡ ଏବେ ସବୁ ମାନେ କଣ ଛୋଟ ଛୋ ଛ ଛୁଆ ମାନେ ବି ଏବେ ସବୁ ଇଂଲିଶ ମିଡ଼ିୟମ ପଢ଼ିଲେଣି ତା ସହିତ ତାଙ୍କ ପାଇଁ କିଛି ସୁବିଧା ମାନେ ଯିବା ଆସିବା ପାଇଁ ତାଙ୍କର ଅସୁବିଧା ହେଉଛି ବୋଲି ସମସ୍ତେ ଏବେ ଗାଡିରେ ପଠଉଛନ୍ତି, ଏମିତି ଆଗ ଭଳିଆ ଆଉ କିଏ ସାଇକେଲ ରେ ଆଉ କିଏ ଚାଲି ଚାଲି ଏତେ ଯାଉନାହାନ୍ତି ସ୍କୁଲ।
ହଁ ଆଉ ଏବେ ତ ସ୍କୁଲ ବସ୍ ହେଇଗଲା ଆଉ।
ହଁ ଏବେ ତ ମାନେ ସ୍କୁଲ ହେଲାଣି ବସ୍ ପିଲାଙ୍କ ସୁବିଧା ପାଇଁ ବାସ ପାଇଁ ଅସୁବିଧା ହଉଛି ବୋଲି ପସ୍ ବି ବାହାରିଲାଣି ତାଙ୍କୁକୁ ନେବା ଆଣିବା ଯତାୟାତ କରିବା ପାଇଁ।
ପିଲାମାନେ ହଁ ଯେମିତି କିି ପିଲାମାନେ ବର୍ଷା ଦିନ ବି ଠିକ ରେ ଯାଇପାରନ୍ତୁ ସ୍କୁଲ ସେଇଥିପାଇଁ ବସେଇଟା ବି ଠିକ ମ୍ୟାମ୍
ହଁ ସେଇଟା ବି ଠିକ କରିଛନ୍ତି ଯେ ସୋରେ ସୁବିଧା କରିଦେଇ ଅଛନ୍ତି ଆଉ ହୁଁ। କିନ୍ତୁ ମାନେ ଦେଖନ୍ତୁ ମାନେ ଗାଡିରେ ଗାଡ଼ିରେ ଯିବାଟା ଗୋଟେ ଅଲଗା ମଜା ଆଉ ସମସ୍ତେ ସାଙ୍ଗ ହୋଇକି ଚାଲି ଚାଲି ଯିବାଟା ମଜା ଗୋଟେ ଅଲଗା ଥାଏ। ଛୋଟବେଳ ସମୟ।
ଆଜ୍ଞା। ଆପଣ ସ୍କୁଲ ଲାଇ କଣ କଣ ପ୍ରୋଗ୍ରମ୍ କର? ଡ୍ୟାନ୍ସ ହଉ କି ଏମତି କ୍ରୀଡ଼ା
ପ୍ରୋଗ୍ରାମ ହଁ ପ୍ରୋଗ୍ରାମ ମୁଁ ବହୁତ ଏମତି ଇଏ ଇଏ କରିଛି। ତା ସହିତ କରିଛି ମୁଁ ମାନେ ନାଚରେ ବି କରିଛି ଗୀତରେ ବି କରିଛି ତା ସହିତ ଖେଳ ମାନଙ୍କରେ ବି ବହୁତ ଜାଗାରେ ମୁଁ କରିଛି। ଆଉ ଏବେ କଲେଜ କୁ ଯାଇକି ଆଉ ସେ ସବୁ ମୁଁ କରିନି। ଛୋଟ ବଳେ ଏମିତି ପ୍ରାୟ ମୁଁ ଇଏରେ ଅଟେନ୍ କରିଛି।
ଆଜ୍ଞା ଆଜ୍ଞା। ଆଜ୍ଞା ଏବେ ମୁଁ ଯୋଉ କଲେଜରେ ଜଏନ କରଚି ସେଇଟା ତ ମତେ ପୁରୁଣା ଦିନକୁ ଆଉ ଥରେ ଟାଣି ନଉଚି।
ତାହେଲେ ତ ବଢିଆ କଥା ମାନେ ଆପଣ ଯୋଉ ମାନେ ଏବେ ଗୋଟେ ଗୋ ଟେ ମଣିଷ ଯେତେବେଳେ ବଡ଼ ହୋଇଯାଏ ନା ସେ ସବୁ କଥା ବୁଝିପାରେ ଯେତେବେଳେ ସବୁ କଥା ଜାଣିପାରେ। ସେ ମାନେ ଛୋଟବେଳୁ ଭାବେ ଯେ ଛୋଟବେଳେ ଆମେ କଣ ଭାବୁଥାଉ କି ଆମେ କେବେ ବଡ ହେବା ଅନ୍ୟ ଜଣଙ୍କୁ ଦେଖିକି ଆମେ କେବେ ବଡ ହେବା? ଆମଠୁ ଟିକିଏ ବଡ଼ ଯୋଉମାନେ ଥିବ ଆମ ତାଙ୍କ ଭଳିଆ ବଡ଼ ହେଲେ ଆମେ ବି ସେମିତି କରିବା ବୋଲି ଆମର ଗୋଟେ ମନରେ ଇଚ୍ଛା ଭାବନା ପଳିଆସେ କିନ୍ତୁ ଏବେ ଯେତେବେଳେେ ଏ ମାନେ ମୁଁ ବଡ଼ ହେଇ ଆମେ ବଡ଼ ହେଇଯାଇଯାଉଚୁ ଗୋଟେ ମଣିଷ ବଡ଼ ହେଇଯାଉଚି। ମାନେ ସେଇ ଛୋଟ ପିଲାଙ୍କୁ ଦେଖିକି ଆମେ ସେମାନଙ୍କୁ ଦେଖିକି ଆମର ଏଇ ଇଚ୍ଛା ହୋଉଚି ମାନେ ପୁରୁଣା ଦିନ କେତେ ଭଲ ଥିଲା। ସେତେବେଳକୁ କିଛି ଆମର ମାନେ ଟେନସନ ନଥିଲା କିଛି ଆମର ଯାହାବି କି ଏବେ ଯୋଉ ପ୍ରଭାବ ପଡ଼ୁଚି। କାମ ପାଇଁ ଯାହାବି ପ୍ରେସର ଆସୁଚି ଯାହାବି ସେ ସବୁ କିଛି ନଥିଲା ନା ଏବେ ଆମେ ବଡ ହେଇଗଲେଣି ସ ସବୁ ବୁଝିଲୁଣି କୋଉଟା ଠିକ ଆଉ କୋଉଟା ଭୁଲୁ। ଛୋଟବେଳ ମାନେ ସେମତି କିଛି ପ୍ରୋବ୍ଲେମ ସେମତି କିଛି ଅସୁବିଧା ହୋଉନଥିଲା ନା ଯୋଉଥିପାଇଁଙ୍କି ଆମେ ଯାହା ଆମ ପାଖରେ ଟେନସନ କି ଯାହାବି ପ୍ରବ୍ଲେମ ଆସିଲେ ଆମେ ତା ଧ୍ୟାନ ଦୋଉନଥିଲୁ। ସବୁ ଆମର ବାବା ମା ଥିଲେ କି ଟିଚର ଯେଉଁମାନେ ବି ଆମର ଶିକ୍ଷକମାନେ ଥିଲେ। ସମସ୍ତେ ଆମକୁ ସହଯୋଗ କରୁଥିଲେ ଏବେ ତ ସେମିତି ସମୟ ନାହିଁ ଆହୁରି।
ହୁଁ ଆଉ ଏବେ କାଲିର ପିଲା ଆମେ ଆଗ ଯେତେବେଳୁ ପଢୁଥିଲୁ ସେଇ ଟାଇମ ରେ ଆମେ ଗୁରୁଜୀ ଗୁରୁମା ଙ୍କୁ ବହୁତ ମାନୁଥିଲୁ। ଏବେ ଏବେକାଲର ପିଲା ଯାକ ସେମାନେ ଲୁଚିକି ଯାଉଚନ୍ତି।
ହୁଁ ହୁଁ ହୁଁ।
ଆଉ ସେମାନଙ୍କର ଏମିତି ହେଇଚି କି ସ୍କୁଲ ଭିତରେ ଥିଲେ ଗୁରୁଜୀ ଗୁରୁମା ବାହାରକୁ ଗଲେ ତମେ କିଏ ମୁଁ କିଏ ଏମତି ହଉଛନ୍ତ।
ଆଜ୍ଞା ଆଜ୍ଞା ଏମ ସେ ଏମିତି ହୋଉଚି।
ହଁ। ଆମ ଟାଇମ କୁ ତମେ ବେଶୀ ମାଡ଼ ଖାଇଥିଲେ। ଏବେ ତ ଦଣ୍ଡ ମୁୁକ୍
ଏବେ ତ ଦଣ୍ଡମୁକ୍ତ ଅଞ୍ଚଳ ହେଇଗଲାଣି ମ୍ୟାଡାମ ହୁଁ ହୁଁ। ଆଉ ସେ ଦିନଟା ନାହିଁ।
ହଁ।
ହୁଁ।
ହଉ ମ୍ୟାଡାମ ଆପଣଙ୍କସହ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ମ୍ୟାଡ଼ାମ୍ ଧନ୍ୟବାଦ।